ହାଲୋ।
ହଁ ମା କଣ କରୁଛନ୍ତି କି?
ହଁ ଏ ଏ ବସିଚି। ଖିଆପିଆ କରିନୁ ଆଉ।
ମୁଁ କଣ ପାଇଁ କଲ୍ କରିଥିଲି କହିଲେ ମା ଏ ଯୋଉ ଖୁଦୁରୁକୁଣୀ ବିଷୟରେ ଟିକେ ମାନେ ତମ ପଟେ କେମିତି କଣ ହୁଏ ମୁଁ ଜାଣିନି କିନ୍ତୁ ଆମ ପଟେ ମାନେ କେମିତି ତାକୁ ପାଳନ କରନ୍ତି ମୁଁ ସେଇ ବିଷୟରେ ତମକୁ ଟିକେ କହିବି। ଆଉ ଶୁଣିବେ ତ।
ହଁ କୁହନ୍ତୁ।
ଆମର କଣ ଅଛି କି ମା ଆମର ଖୁଦୁରୁକୁଣୀ ଓଷା ଜାଣିଥିବେ ତ ଆମର ପାଞ୍ଚ ପାଳି ଖୁଦୁରୁକୁଣୀ ମାନେ ପାଞ୍ଚ ଟା ରବିବାରେ ଖୁଦୁରୁକୁଣୀ ପାଳନ କରାଯାଏ। ତାହା ଯେହେତୁ ଏଟା ବାଳିକାଙ୍କ ଓଷା ଯେ ବାଳିକା ଆମ ଗାଁ ମାନେ ଆମ ଗାଁରେ ଆମ ସାହିରେ ଥାଆନ୍ତି। ସାହି ସାହିରେ ଅଲଗା କରନ୍ତି କିନ୍ତୁ ଆମ ସାହିରେ ଯେକୌଣସି ଝିଅ ମାନେ ବି ବାହାରେ ପଢନ୍ତି ପାଠ ରହିକି ବାହାରେ ହଷ୍ଟେଲରେ ରହିକି ଗୋଡ଼େ ଝିଅ ପଢୁଛନ୍ତି ଘରେ ଗୋରେ ଝିଅ ରହୁଛନ୍ତି। ସମସ୍ତେ ମାନେ ଓଷା ଥିବ ଚାରି ପାଞ୍ଚ ଦିନ ମା ସେମାନେ ସମସ୍ତେ ମାନେ କଥାବାର୍ତ୍ତା ହେଇକି ତାଙ୍କ କତିକି କଲ୍ କରିକି ସେମାନେ ଗାଁକୁ ପଳେଇ ଆସନ୍ତି। ଯେହେତୁ ଗୋଟା ବାଳିକା ମାନଙ୍କର ଓଷା ଝିଅ ମାନଙ୍କ ଖୁସି କହିଲେ ନ ସରେ। ସେମାନେ କେମିତି ଅନେଇଥିବେ କେମିତି ପ୍ରତିବର୍ଷ ଖୁଦୁରୁକୁଣୀ ଓଷା ଆସିବ ଆମେ ଖୁଦୁରୁକୁୁଣୀ ଓଷାକୁୁ ଭଲ ପାଳନ କରିବୁ ଏ ଖୁଦୁରୁକୁଣୀ ଓଷାରେ ଆମର କଣ ଏଠି ହୁଏ କି? ଝିଅ ମାନେ ସବୁ ଆସନ୍ତି ତାପରେ ଉଁ- ପୂଜା ଥିବ ଦିନେ ଦି ଦିନି ତିନି ଦିନି ତାଙ୍କର ଗୋଟେ ମାନେ ବୈଠକ ବସାନ୍ତି। ସବୁ ଝିଅ ମାନେ ବସିକି ଗୋଟେ ସଭା କରନ୍ତି କେମତି କଣ କରିବା। କେମିତି କଉଠୁ ଆମର କିଏ ଟେଣ୍ଟ୍ ମାରିବେ। କିଏ ଲାଇଟି କେମିତି ଆମର ସଜା ହବ ମେଢ ଇଏ ମାନେ ଆଠ ଦିନି ଆଗରୁ ତ ମେଢ ପାଇଁ କଥା ହେଇଯାଇଥିବେ ଠାକୁର ତିଆରି କରିବା ପାଇଁ ଯିଏ ତାଙ୍କୁ ସିଏ ଦେଇ ଦେଇଥିବେ ମାନେ ବରାଦ ଦେଇ ଦେଇଥିବେ। ସିଏ ତାଙ୍କର ଠାକୁର ତିଆରି କରିଥିବେ। ତାପରେ ଏମାନେ ସବୁ କଥା ହେବେ କେତେ କଣ ପଇସା ଯେହେତୁ ଗୋଟେ ପୂଜା କରିବେ ଅର୍ଥ ହିଁ ନିହାତି ଦରକାରେ। ଆମର ପଇସା କେତେ ଲେଖାଏଁ ଆମେ ଆଦାୟ କଲେ କେତେ ଆମର ହବ ଆମେ କେମିତି ପୂଜାଟାକୁ ପାଳନ କରିବା କେନ୍ତି କଣ କରିବା ସବୁ ସେ ସଭାରେ ଆଲୋଚନା କରନ୍ତି। ତାପରେ ଜଣକା ପାଁଅଶ ଲାଖେ ରୁ ଦୁଇଶ ଲାଖେ ହଉ ସବୁ ଦଶ ପନ୍ଦର ଜଣ କି କୋଡିଏ
ନା ଝିଅ ମାନେ କହିବେ ଯେ ନା ଆମେ ଯେହେତୁ ମାନେ ଘରର ସ୍ତ୍ରୀ ଲୋକ ହେଇଯାଇଚୁ ମୋ ଝିଅ କଥା ମୁଁ କହୁଚି ମୁଁ। ସେମାନେ ସିଏ ମୋତେ ବସେଇ ଉଠେଇ ଦେବନି ମାମା ମୁଁ କେମିତି ମୁଁ ରାତିରେ ସେଠି ଆମେ ଠା ଠାକୁର ଘରେ ଶୋଇବୁ ଆମେ ଘରେ ଶୋଇବୁନୁ। ସେ ତାଙ୍କ ଦଶ ଜଣ ହଉ କୋଡିଏ ଜଣ ହଉ ସମସ୍ତେ ସାଙ୍ଗ ହେଇକି ଗୋଟେ ଜାଗାରେ ଶୁଅନ୍ତି। ଯେମିତି ରାତି ଗୋଟେ ବାରଟା ଗୋଟେ ରେ ସେ ଆଲାରାମ୍ ଦେବେ କେମିତି ଆମେ ଶୀଘ୍ର ଉଠିବୁ। କାଳେ ଆଉ କଉ ସାହିର ପିଲା ଆସିକି ଆମ ଫୁଲ ନେଇଯିବ କି ସେଠିକି ଏଠିକି ମାନେ ଆମ ଗାଁରେ ଯଉ ଅଛି ସବୁ ସ୍କୁଲ ମାନଙ୍କରେ ପ୍ରାୟ ଫୁଲ ଗଛ ଥାଏ। କାହା ବାଡିରେ ତ ପଶି ପାରିବେନି ଯେହେତୁ ସେମାନଙ୍କର ପାଚେରୀ ଦିଆ ହେଇଚି ସେ କାହା ଘରେ ମାନେ ପଶିକି କିଏ କଣ କହିବ ବୋଲି କାହା ଘରେ ପଶନ୍ତିନି। ସବୁ ବିଦ୍ୟାଳୟ ମାନଙ୍କରେ କୌଣସି ଜାଗାରେ ବଗିଚା ଯଉ ବାହାର ଏରିଆ ରେ ଯଉ ଗଛ ଥାଏ ବେଶୀ ତ ମା ଖୁଦୁରୁକୁଣୀ ଙ୍କର ମନ୍ଦାର ଯେହେତୁ ସେ ମଙ୍ଗଳା ମା ମଙ୍ଗଳା ମାଙ୍କୁ ହିଁ ଖୁଦୁରୁକୁଣୀ ଓଷା ପାଇଁ ମାନେ ପୂଜା କରନ୍ତି ତାଙ୍କର ମନ୍ଦାର ନିହାତି ଦରକାରେ ବିଭିନ୍ନ ପ୍ରକାରର ମନ୍ଦାର ତୋଳନ୍ତି ଟଗର ଆଣନ୍ତି ବିଭିନ୍ନ ପ୍ରକାରର ଫୁଲ ସେ ରାତି କୁରୁ ଯାଇକି କଣ କରନ୍ତି ତୋଳିକି ଆଣନ୍ତି। ତାପରେ ତୋଳିକି ଆଣିଲା ପରେ ଉଁ -ରାତି କରୁ ତାପରେ ସେ ଠାକୁର ଘରକୁ ଭଲରେ ପରିଷ୍କାର ରେ ଧୁଅନ୍ତି ଟେଣ୍ଟେ ଫେଣ୍ଟେ ତ ତାଙ୍କର ଲାଇଟି ଫାଇଟି ସାଜସଜା ସବୁ କିଛି ହୋଇଥାଏ। ତାପରେ କୀର୍ତ୍ତନ ବି ଆମର ଏଠି କୀର୍ତ୍ତନ ହୁଏ। ଯଉ କୀର୍ତ୍ତନ ଭଜନ କୀର୍ତ୍ତନ କରାଯାଏ ସଂନ୍ଧ୍ୟା ଲୋକ ତାଙ୍କୁ ହିଁ ବରାଦ ଦେଇଥାନ୍ତି। ସେ ସବୁ କିିଛି ତାଙ୍କର ଭୋଗରାଗ ନିଜେ ଆମର ଝିଅ ମାନେ ବି ନିଜେ ଗାଡି ଧରିକି ନିଜେ ପଳାନ୍ତି ବଜାରକୁ। ସବୁ ବିଭିନ୍ନ ପ୍ରକାରର ସେଉ, ଅଙ୍ଗୁରୁ, କମଳା ନଡିଆ, ଧୂପ, ସିନ୍ଦୁର ଆଉ ଠାକୁରଙ୍କର ଫୁଲ ହାର ହୁଁ- ତାପରେ ବିଭିନ୍ନ ପ୍ରକା ପ୍ରକାରର ଠାକୁରଙ୍କର ସାରଜମା ସବୁ କିଣି ଆଣନ୍ତି। କାହା ଉପରେ ନିର୍ଭର କରନ୍ତିନି। ତାପରେ ଆଣିକି ସବୁ ଥୋଇକି ତାପରେ ନିଜେ ଯା ଆମର ବି ହୁଁ ଆମ ଗାଁ ରେ ଅଛି ଗୋଟେ ନଈ ଭଳିଆ ପୋଖରୀ ସେଠିକି ଯାଆନ୍ତି ଗାଧୋଇଆ ପାଇଁ। ଗାଧେଇକି ସବୁ ସାଙ୍ଗ ହେଇକି ସବୁ ସାଙ୍ଗସାଥି ହେଇକି ଯାଆନ୍ତି, ସେ ଗାଧେଇବାର ବି ଆମେ ବି ଝିଅ ବେଳେ ଗାଧେଇଛୁ। ତାର ଖୁସି କହିଲେ ନସରେ ସାଙ୍ଗ ହେଇକି ଯେହେତୁ ଗୋଟେ ଜାଗାରେ ଗାଧେଇବ ଘରେ ବାଥରୁମ୍ ରେ ଗାଧେଇବା ଅଲଗା ମାନେ ବାହାରେ ଯାଇକି ଗାଧୋଇ ବା ମାନେ ନଈ ପୋଖରୀରେ ଗାଧେଇବା ଅଲଗା। ତାପରେ ହେଠି ଗଧେଇକି ବି କଣ ବାଲୁଙ୍ଗା ପୂଜା କରନ୍ତି। ତାପରେ ସେଠୁ ପୂଜା କରିକି ଆସିକି ବି ମାଆଙ୍କୁ ଏଠି ବି ପୂଜା କରନ୍ତି। ସବୁ କଳସ ଅମ ପାଇଁ ଆମ୍ବ ପତ୍ର କୋଉଠୁ ଆଣିବେ କୋଉଠୁ ଭୋ ଗ ପାଇଁ କ୍ଷୀର ବି ତାଙ୍କ ନିଜ ନିଜ ଘରୁ ସମସ୍ତେ ଆଣନ୍ତି ହେରି। କଦଳୀ ଆଗେ ପଞ୍ଚାମୃତରେ ଭୋଗ ଟିକେ କରନ୍ତି ତାପରେ ଭୋଗ ଆମର ବି ଏଠି ଭଲ କୀର୍ତ୍ତନ ଭଜନ ସବୁ କିଛି ହୁଏ। ଝିଅ ମାନେ ବି ରାତିରେ ଶାଢୀ ଫାଡି ପିନ୍ଧିକି ତାଙ୍କର ତ ମାନେ ଯେହେତୁ ପୂଜା ଟା ତାଙ୍କର ସିଏ ମାନେ ତାଙ୍କ ପାଦ ତଳେ ନ ଲାଗେ। ସେ କୋଉଠୁ ଶାଢୀ ଆଣିବେ କେମିତି ସଜେଇ ହେବେ କେମିତିଆ କାନ ଫୁଲ ପିନ୍ଧିବେ ମାନେ ତାଙ୍କୁ ସେ ନିଜେ ସଜେଇ ହେଇକି ରାତି ବେଳୁକୁ ଦେଖିବ ତାଙ୍କ ଖୁସି କହିଲେ ନ ସରେ।
ହଁ ଏଠି ବି ସେଆ, ପଲେ ଏଠି ବି ଆମର ବି ସେମେ। ହଁ ଆମର ବି ସେମିତି ହୋଉଚି ଆମର ଏଠି ଏଁ କଁ କଇଲେ ସକାଳୁ ଆମର ସବୁ ଦି ପାଁ ପନ୍ଦର ଦିନି ଆଗୁରୁ ସ ଝିଅ ମାନେ କାଢି ସବ କର ଥାନ୍ତି। ତାରେ କଥାବାର୍ତ୍ତା କେମିତି କଣ ହବ କୋଉଠୁ କଣ ଆସିବ ସବୁ କଥା ହେବେ, ପାଞ୍ଚ ପାଳି ତ ପଡେ ଜାଣିକି କରିବେ। ତାରେ ସବୁ ଠାକୁର ଅ କିଣାକୁଣି କାହା ପାଖି ଭାଗ କରିନେଇଥିବେ ସବୁ କିଏ ଠା କୁର ଆଣିବ କିଏ କୋଉ ଦାୟିତ୍ଵ ଟା ନବ ଦେଇଦେବେ। ତାପରେ ସେଇଗୁଡା ସବୁ କରାକରି କରିବେ। ସବୁ କିଣାକୁଣି କରିଦେବେ। ଠାକୁରଠୁ ଭୋଗ, ଫୁଲ ସବୁ ପ୍ରକାର ଆଣିବେ ଭାରି ତ ଉଁ ଟେଣ୍ଡ କରିବେ। ତାପେରେ ଯୋଉଦିନ ଓଷା ରବବାରେ ଓଷା ହେଲେ ଶନିବାର ଦିନ ସୋ ଓସ୍ ଝିଅ ମାନେ ସବୁ ଯା ଏକାଠି ହେଇ ସଜା ସଜାସୁଜି କରନ୍ତି। ଶାଢ଼ୀ ନେଇକିଭି ଭିତ ଟେଣ୍ଡ ବି କରନ୍ତି। ବିଭିନ୍ନ ପ୍ରକାର ସଜାସଜା କରିକି ତାପରେ ସନ୍ଧ୍ୟାରେ ତାପରେ କରିବେ। ତାପରେ ସନ୍ଧ୍ୟାରେ ଝିଅ ମାନେ ସେଠି ସବୁ ଆହୁରି କରନି ତାପରେ ଏକାଠି ତାରେ ଶୁଅନ୍ତେ ତାରେ ସବୁ ସବୁ ଶୋଇବେ ସେଠୁ ତାପରେ କ କୋଉ ଯଦି ବି ଯିଏ ଘରେ ଶୋଇଥାଉ କଲ୍ ରେ କଥା ହେବେ। ରାତି ତିନଟାରୁ ସେମାନେ ଯାଇକି ଫୁଲ ତୋଳନ୍ତି। ତୋଳିବେ ଯେ ସେ ସମସ୍ତଙ୍କ ବାରିରୁ ଯାଇକି ତୋଳିବେ। ତ ଏବେ ସମସ୍ତେ ଜାଣିଛନ୍ତି ଝିଅ ମାନଙ୍କର ର ବାର ଓଷା ସାନୁ ସୋ କେଇ ଗେଟ୍ ତାଲା ପକାନ୍ତିନି। ସବୁ ଖୋଲା ରଖିଥିବେ। ଛୁଆ ମାନେ ସମସ୍ତଙ୍କ ବାରିରୁ ମନ୍ଦାର, ଟଗର ଯାହା ପାଇଲେ ସବୁ ତୋଳିକି ଆଣିବେ। ତାଙ୍କ ପାଇଁ କିଛିଟା ଥୋ ଛାଡିକି ଆସନ୍ତି। ସବୁ ଆଣନ୍ତିନି ସବୁ ସମସ୍ତଙ୍କ ବାରିରୁ ନେଇକି ଯାଆନ୍ତି। ତାପରେ ଏକାଠି ବସିକି ସମସ୍ତେ ମାଳ କରିବେ। ମାଳମୂଳି କରିଦେଇକି ତାପରେ, ସଜାସଜାକି ଧୁଆ, ପୋଛା ସବୁ ସେ ସାରିସୁରା କିି ତାହେଲେ ଘର ମାନଙ୍କୁ ଆସିବେ ତାପରେ ପୁଣି ଗା ଗାଁ ସବୁ ଏକାଠି ରେଡି କରିକି। ତାପରେ ଏକାଠିିକି ଗାଧେଇବାକୁ ଯିବେ। ପୋଖରୀ, ହଉ କି ନାଳ ଦୋଡିକି ଯାଆନ୍ତି ସବୁ। ସେଠି ଗାଧଆ ପଧା କରିବେ। ସେଠି ଯୋଉ ବାଲୁଗା ସ୍ଥାପନ କରାଯାଏ। ସେଠି ତାପରେ ଠାକୁରଙ୍କୁ ସବୁ ପ୍ରକାର ଭୋଗ ନେଇଥିବେ ତାପରେ ସେଠି ଏ ଯଉ କନ୍ତ ଦାନ୍ତ କାଠିଦେବେ ତାପରେ ହଳଦୀ, ତେଲ। ଠାକୁରଙ୍କର ସେଇଟେ ଧୂପ ଅ ସିନ୍ଦୁର ସବୁ ଦେଇକି। ସେଟ ବା ଲୋକ ସ୍ଥାପନ ପୂଜା ହୁଏ। ଆଣିକି ପୂଜା ପୂଜି ସରିଲା ପରେ ତାପରେ, ଗାଧା ପଧା ଆରମ୍ଭ କରନ୍ତି। ସବୁତ ବଢିଆ ଲାଗେ ସବୁ ଏକାଡେ ମିଶିକି ଗାଧୁ ଫାଧା କଲେ। ଯେହେତୁ ଘରେ ଗା ଗାଥାନ୍ତି ନା ସେଠି ଗାଧୋଇଲେ ଆହୁରି ଭଲ ଲାଗେ ଟିକେ ସବୁ ସଦାବେଳେ ତ ଘରେ ଗାଧଉଛେ। ଆଉ ସେଠି ଗଧା ବାଧା କରିକି ତାପରେ ସମସ୍ତେ ନିଜ ନିଜ ଘରକୁ ଆସନ୍ତି। ତାପରେ ସବୁ ରେଡି ହେଇ ସବୁ ପିନ୍ଧା ପିନ୍ଧି କରି, ସଜବାଜ ହେଇକି, ତାପରେ ସେ ଯାଆନ୍ତି। ବେଳା ବା ବାରଟା ଗୋଟା ବଳକୁ ଯାଇକି ଏ ପୂଜା କରନ୍ତି। ତାପରେ ପୂଜା କରିକି ପୁଣି ସନ୍ଧ୍ୟାରେ କେମିତି କଣ ପୂଜା ହବ? ସେଇଟା ତାଙ୍କ ଭିତରେ କଥାବାର୍ତ୍ତା ହେଇକି ପୁଣି ଘରକୁ ଆସନ୍ତି। ତାର ଘରେ ଆସିଲେ ସେ ଖିଆ ପିଆ କରି ତା ସନ୍ଧ୍ୟା ଆରୁ ତା ଶାଢୀ ଫାଢୀ ସବୁ ଶାଢୀ ପିନ୍ଧିକି ଯାଆନ୍ତି ସେ ଝିଅମାନେ। ଶାଢ଼ୀ ପିନ୍ଧିକିନା ଥରେ ଯିବେ। ସେଠି ଆଗ ଫଟୋ ଉଠିବେ। ଫଟୋ ଉଠା ଉଠି କରିକି ତା ଘରକୁ ଆସେ ପୁଣି ଆଉ ଥରେ ଚଞ୍ଜ ଆଉ ଗଟେ ଗଟେ ଡ୍ରେସ ପିନ୍ଧିକି ଯିବେ। ତାପରେ ସେଇଠି ପୂଜା ଫୂଜି କରନ୍ତିୁ ପୂଜା ସରିଗଲାକୁ ଦଶଟା ହୁଏ। କିନ୍ତୁ ଭୋଗ ଭୋଗି କରିବେ ତାର ସମସ୍ତଙ୍କୁ ନେଇକି ଘର ଘର ନେଇ ଭୋଗ ବାନ୍ଟିବେ। ତାର ନିଜେ ନିଜେ ଭୋଗ ନେଇକି ଘରକୁ ଆସନ୍ତି। ତାପରେ ସେଠି ବି ତା ପରଦିନ ଯୋଉ ପଇସା ବଳିଗଲା ସେଇ ପଇସାାରେ କଣ କରନ୍ତି ନା ଗୋଟେ ଭୋଜି କରନ୍ତି। ଝିଅ ମାନ କରନ୍ତି। ନହେଲେ ସାହି ରେ ସମସ୍ତଙ୍କୁ ଡାକନ୍ତି। ସମସ୍ତଙ୍କୁ ଖାଇବାକୁ ଦିଅନ୍ତି। ତାରେ ବାକି ଯୋଉ ପଇସା ବଳିଲା ତାପରେ ତାଙ୍କର ବୁଲାବୁଲି ତାରିଣୀ ହଉ ନହେଲେ ପୁରୀ ହଉ ନହେଲେ କପିଳାସ ପାଖାପାଖ ଜାଗା ଯାଇକି ବୁଲାବୁଲି କରନ୍ତି। ସେଠି ବି ସେମିତି କରନ୍ତି।
ଆମର ବି ସେମିତି ଆମର ସେଇ ରାତିରେ କଣ ତମର ଏମତି ଭୋଗ ଭାଗ ଭୋଗ କରିକି ବାଣ୍ଟନ୍ତି ଆମର ବି ସେମିତି ଭୋଗ ସାଇରେ ସମସ୍ତଙ୍କୁ ବାଣ୍ଟିକି ଦିଅନ୍ତି ଘରେ ବି ନେଇକି ଦିଅନ୍ତି। ତାପରେ ସେମାନେ କଣ ଘରୁକୁ ଭୋଗ ବାନ କଟି ଦେଲା ପରେ ଯୋଉ ଭୋଗତକ ବଳେ ସେ ବସିକି ସେଠି ନିଜେ ସମସ୍ତେ ବାହାରେ ବସିକି ବନ ଡ ଖାଆନ୍ତିି। ଖାଇସାରିଲା ପରେ ବିଭିନ୍ନ ମାନେ ଛୁଆଙ୍କର ଆନନ୍ଦ ମାନେ ଛୁଆ କେମିତି ଖୁସି ହେବେ ବିଭିନ୍ନ କବାଡି ହଉ ଖୋ ଖୋ ହଉ ଝିଅ ଗୁଡା ବି ଖେଳନ୍ତି ଆମର ମାନେ ଭଲ ଭଲ ଝିଅ ଭିତରେ ଅଛନ୍ତି। ସେଇଠି ଆମର ଛୋଟ ଜାଗାଟେ ଥାଏ ସେଠି କବାଡି ହଉ ଲୁଚକାଳି ହଉ ବିଭିନ୍ନ ପ୍ରକାରର ଖେଳ ଖେଳନ୍ତି ରାତି ବାରଟା ଗୋଟେରେ ଘରକୁ ଯାଆନ୍ତି। ତାରେ ପୁଣି ତା ବାସି ଦିନ କଣ କରନ୍ତି ନା ଆ ଯୋଉ ପଇସା ଯେମିତି କହିଲେ ସେମିତି ପଇସା ମିଳିଥାଏ ସେମିତି ତାଙ୍କର ବିଭିନ୍ନ ପ୍ରକାରର ଖାଦ୍ୟ କରି ମାନେ ଖାଇବା ପାଇଁ କରିକି ଗୋଟେ ଭୋଜି କରନ୍ତି ଏ ଭାତ ହଉ ଡାଲମା ହଉ। ଉଁ କି ଛଣାଛୁଣି ଉପରେ ବରା। ପକୁଡି ପାମ୍ପଡ ନଳି। ଏଇ ସବୁ ଜିନିଷକୁ ସେ ଗୋଟେ ଚା ମାନ ଆ ମାନେ କରିକି ଖାଆନ୍ତୁ ଯେହେତୁ ରବିବାରେ ଓଷା ସୋମବାର ତ ଆମିସ ଫାମିଷ ଖାଆନ୍ତିନି। ନହେଲେ ସେଇ ପଇସା କୁ ରଖିଦିଅନ୍ତି ବୁଧୁବାର ଦିନ କଣ କରନ୍ତି ନା ଅମିଷ ଭୋଜି କରନ୍ତି। ଚିକେନ ହଉ ମାଛ ହଉ ଯାହା ତାଙ୍କର ଖୁସି ସେମାନେ କରିକି ଖାଆନ୍ତି। ଆମର ଏପଟେରେ ବି ସେମିତି ତାପରେ ଏମିତି ପୂଜା। ଝିଅ ମାନେ କୁଦୁରୁକୁୁଣୀ ଟା ତ ଆମ ଓଡିଶାର ମାନେ ଗୋଟେ ବାଳିକା ମାନ
ଆ ହଉ ତାହେଲେ ଆଉ କେତେବେଳେ କଥା ହେବା ଏ ବିଷୟରେ ଆମେ ଏବେ ରଖୁଛି।
ଅଁ ହଁ।